ସନ୍ଦୀପ୍
ହାଲୋ।
ହାଲୋ।
ହଁ।
କଁ କରୁଛନ୍ତି?
ଏଇ ବସିଛୁ ଆଉ କଁ କରିବୁ।
ଉଁ ହୁଁ ଖାଇସାରିଲେଣି?
ହଁ ଖିଆ ପିଆ ସାରିଚି। ଆପଣ?
ଆଉ ଆଗକୁ ଗଣେଶ ପୂଜା ଆସୁଚି କଣ ଖବର?
କାଇଁ କଣ ଗଣେଶ ପୂଜାକୁତ ରହିବିନି ଗାଁରେ ଆଉ।
କଁ କହିଲେ?
ମୁଁ କହିଲି ଗାଁରେ ରହିବିନି।
ହଁ କୁଆଡ଼େ ଯିବେ?
ଏ କାମ ଚାଲିଚି ଆମର ସୁରାଟ କିଏ ଯିବି ଆଉ।
ମୁଁ ତ ଗାଁରେ ରହିବି ଆମର କ୍ଲବରେ ସବୁ ଭଲସେ କରିବେ।
ଆଚ୍ଛା।
ଆମ ପ୍ରଥମ ପୂଜ ସରି ଗଣେଶ।
ହଁ।
ସେ ବିିଧି ଦାତା ସେ ସିଦ୍ଧି ଦାତା।
ହଁ ପା।
ଆମ ସବୁ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟରେ ହଉଚି। ଗଣେଶ ପୂଜା ଆମେ କଣ ଛୁଆଦିନ କରିବୁନା ଗଣେଶ ପୂଜା ପୂବଦିନ ଆମେ ସବୁ ଡକୋରେସନ୍ କରିବୁ ଫୁଲ ଚୋଡ଼ା ଜାଣିଚ ଫୁଲ ଫୁଲ କାଗଜରେ କାଟିକି ତୋରଣ ସବୁ ଲଗେଇବୁ
ହଁ।
ହେଲା ତୋରଣ ଦେଇକି ଆମେ ସେଦିନ ସ୍କୁଲ୍ ବ୍ୟାଗ୍ ନେଇକି ଯିବୁନି ଏଟା ଗୋଟେ ଅ ଅଲଗା ପ୍ରକାର ମଜା ଜାଣିଲ। ହାପରେ ଗଳି ହୁଏ କାର୍ଯ୍ୟ କାମ ଗୋଟେ ବେଳୁ ଖାଇବା ଦେଇକି ଛାଡ଼ି ଦିଇନ୍ତି।
ଆଚ୍ଛା।
ହେଲାତାପରେ ଗଣେଶ ପୂଜା ଦିନ ସକାଳୁ ଭୋଗ ରାଗ ସବୁ ଧରିକି ଆମେ ଯାଉ। ହ ହ
ଓହୋ।
ଭୋଗ ରାଗ ସବୁ ଧରି ଯାଉ ତାପରେ ସେଠି ପୂଜା ହୁଏ। ତାପରେ ପୁଷ୍ପାଞ୍ଜଳି ଦୋଉ ହେଠୁ ଭୋକ ଖାଇକି ଏଠୁ ଏଗାରଟା ବାରଟା ଗୋଟେ ଭିତରେ ଆସୁ ଭାରି।
ଆଚ୍ଛା।
ତାପରେ ଆମ କ୍ଲବ ରେ ସେତିବେଳୁ ଗୋଟେ ବେଳକୁ ଚାଲିଥିବ କାର୍ଯ୍ୟକ୍ରମ। ମାନେ ଭୋଗ ସବୁ ପୂଜା ଚାଲିଥିବ। ସେତିକି ବେଳୁ ଚାଲିଥିବ ତାପରେ ସେଠି ବି ପୂଜା ସମ୍ପନ୍ନ କରି ଭୋଗ ଖାଇ ଆମେ ଉପବାସ ଏନେ ରହୁ। ଭୋଗ ଖାଇସାରିଲା ପରେ ଯାଇକି ଯାହା ଖାଇବୁ। ଭୋଗ ଖାଇବା ପୂର୍ବରୁ କିଛି ଖାଇନଥିବୁ। ଭୋଗ ଖାଇବା ପୂର୍ବରୁ କିଛି ଖାଇନଥିବୁ।
ଆଚ୍ଛା।
ତମେ ଓଷାକର କି ନାଇଁ?
ହଁଓଷା କରେ।
ତା ପୂର୍ବରୁ ଆମେ କିଛି କରିନଥିବୁ।
ଆଚ୍ଛା।
ତାପରେ ଆସିକି ଭୋଗ ଖାଇକି ଆସିକି ଘରେ ଆରୁଆ ଭାତ ଆଉ ଯାହା ସାଇଡ ରେ ଆଇଟମ ହେଇଥାଏ ଖାଉ ଆଉ
ହୁଁ ହୁଁ।
ଆଉ ଆପଣ କେମିତି କଣ ପାଳନ କରନ୍ତି?
ଆମର ବି ସେମିତି ସେମିତି ଯାଆନ୍ତି ସକାଳୁ। ଆଗ ତ ସ୍କୁଲ ମାନେ ପୂଜା ହେଇଯାଏ। ତାପରେ ଆମର ଏଠି ଏଠି ଠାକୁର ପୂଜା ହୁଅନ୍ତି ଗୋଟେ ଦିଟା ପାଖାପାଖି। ଆଉ ଆମର ସବୁ ସଜାସଜି ବି ସେ ଭଲରେ ହେଇଥାଏ। ଆଉ ପିଲା ବି ତ ସକାଳୁ ଉପାସ ଥାନ୍ତି ଭୋଗ ହେଇସାରିଲା ପରେ ଠାକୁରଙ୍କ ପାଖରେ ତାପରେ ଯାଇଁ ପ୍ରସାଦ ପାଇକି ତାପରେ ଯାଇ ଘରେ ଖାଆନ୍ତି।
ମାନେ ଏଇପାଳି ଆମର ଅଧିକ ହେଇନି ଆଗ। ମାନେ ଅନ୍ନ ଛତ୍ର ଖୋଲା ହବ। ଅରୁଆ ଡାଲମା ସବୁ ଦିଆହବ ଗାଁ ଲୋକ ମାନଙ୍କୁ। ତିନି ଦିନିଆକ ବ୍ୟବସ୍ଥା ହେଇଚି। ବାର ବର୍ଷ ପଡୁଚି ନା ଏ ପାଳି ସେଥିପାଇଁ।
ଆଛା।
ଆଉ ଦଶହରା ଆସୁଚି ଆଗକୁ
ହଁ ଆସୁଚିତ।
ଦଶହରା କଣ ପାଇଁ ହୁଏ ଜାଣିଛନ୍ତି?
ହାଲୋ।
ଦଶହରା କଣ ପାଇଁ ହୁଏ ଜାଣିଛନ୍ତି? ହଁ ହାଲୋ।
ଦଶହରା କେମିତି ହୁଏ ଜାଣିଛନ୍ତି?
ହଁ ଦଶହରା ଦୁର୍ଗାଙ୍କ ପୂଜା ହୁଏ।
କଣ ଆଡେ ହୁଏନ ନାହିଁ।
ଏ ଆମ ଗାଁ ପାଖରେ ହୁଏ।
ଆମ ଆଡ଼େ ହୁଏ ଦଶହରା।
ହୁଁ
ଶରା ହଉଛି ଆମ ଓଡ଼ିଶାରେ ବହୁତ ପ୍ରଧାନ। ସବୁଠାରୁ ବଡ଼ ବଡ଼ ପର୍ବ ଆମ ଦଶହରା।
ହୁଁ
ଜାଣିଛନ୍ତି ଏଥିରେ ଦଶହରା ଆମର ଦୁ -ଦୁର୍ଗାଙ୍କୁ ପୂଜା କରାଯାଏ।
ଆଚ୍ଛା
ମାନେ ସବୁ ଅଶ୍ୱିନ ମାସ ଶୁକ୍ଳ ପକ୍ଷ ହଉ ପ୍ରତିପଦା ତିଥି ଠାରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଆମ ଏଇ ଦଶହରା ପାଳନ କରାଯାଏ।
ଓହୋ
ହଉ ଦଶହରା ଆମ ସବୁ ବହୁତ ଭଲସେ ହୁଏ। ବାର ମାସରେ ଆମ ଓଡ଼ିଶାରେ ତ ତେରପର୍ବ ଆପଣ ଜାଣିଛନ୍ତି।
ହୁଁ।
ହ ଦଶହରା ତ ଆମର ଏଠି ଯୋଉ କଟକରେ ଫେମସ। ଆପଣ ସୁନାର ଦେଖିଥେବେ ଚା ସୁନା ମେଢ଼ ଦେଖିଥେବେ, ଚାନ୍ଦିର ମେଢ଼ ଦେଖିଥେବେ।
ହଁ
ଆଉ ଆମର ଢେଙ୍କାନାଳରେ ହେଲା ଗଣେଶ ପୂଜା ଫେମସ ସରି ଲକ୍ଷ୍ମୀ ପୂଜା ଫେମସ। ଲକ୍ଷ୍ମୀ ପୂଜା ଫେମସ।
ହଁ
ଆ ହା ହା। ମାନେ ତୁମର ଦଶହରା ପାଇଁ ପାଳନ କରାଯାଏ ଶୁଣିବ
ହଁ କୁହନ୍ତୁ।
ଏ ପୁରାଣ ଅନୁସାରେ ଆମ ମହିଷାସୁର ନାମକ ଜଣେ ଶକ୍ତିଶାଳୀ ରାକ୍ଷସ ଥିଲେ। ସେ ସ୍ବର୍ଗ ମ ଯା ଆଉ ହରେ ଅତ୍ୟାଚାର ଚଲେଇଥିଲେ ହେଲା।
ହୁଁ ହୁଁ
ଦେବତା ମାନେ, ମାନେ ଦେବତା ମାନଙ୍କ ଉପରୁ ସେ ଆକ୍ରମଣ କଲେ। ତ ଅ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର
ହୁଁ ଝିଅ
ବ୍ରହ୍ମା ବିଷ୍ଣୁ ମହେଶ୍ଵର କଣ କଲେ ନା ତାଙ୍କ ଶକ୍ତିରେ ମା ଦୁର ମା ଦୁର୍ଗାଙ୍କୁ ଆବାହନ କଲେ। ତା ର ମା ଦୁର୍ଗା ଆଉ ମହିଷାସୁର ମଧ୍ୟରେ ପ୍ରବଳ ଯୁଦ୍ଧ ଚାଲିଲା। ତାପରେ ଶେଷରେ ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ ମା ମହିଷାସୁରକୁ ବଧ କରି ସୃଷ୍ଟିରେ ଶାନ୍ତି ପ୍ରଦାନ କରିଥିଲେ। ସେ-ସେଥିପାଇଁ ମା ଦୁର୍ଗାଙ୍କୁ ମହିଷାସୁର ମର୍ଦ୍ଦିନୀ ବି କୁହାଯାଏ।
ହୁଁ ହୁଁ।
ଦେଖିବ ତା ସେଇଦିନ ରାମ ମଧ୍ୟ ରାବଣଙ୍କୁ ମାରିଥିଲେ। ସେଥିପାଇଁ ଦେଖିବ- ଅ -ଅ ରାବଣ ପୋଡି ପାଳନ କରାଯାଏ ସେ ସେତିକି ବେଳେ। ରାବଣ ପୋଡ଼ି ହୁଏ ନା ନାଇଁ ତମ ଆଡ଼େ।
ହଁ ହଁ ହୁଏ।
ଆଚ୍ଛା ମାନେ ମାଙ୍କର ଆମର ଅଷ୍ଟମୀ ପୂଜା ହୁଏ ମହାଷ୍ଟମୀ।
ହୁଁ ହୁଁ।
ମାଙ୍କ ପାଖରେ ସେ ଦିନ ବ୍ରତ ଫ୍ରତ ସବୁ ରଖାଯାଏ ଆଉ ନବମୀ ଦିନ ହୁଏ ସ୍ୱତନ୍ତ୍ର ଭୋଗ ଚଣ୍ଡି ପାଠ କରାଯାଏ ଆଉ ବଳିପ୍ରଥା ମଧ୍ୟ ହୁଏ। ଆଉ ଲାଷ୍ଟ ଦିନ ହଉଚି ଲାଷ୍ଟ ଦିନ ହଉଛି ଦଶମୀ ପୂଜା।
ହୁଁ।
ଲାଷ୍ଟ ଦିନ ଦଶମୀରେ କଣ ହୁଏ ନା ଅ ପୂଜା ସମାପ୍ତି ହୁଏ ମାନେ ଶସ୍ତ୍ର ପୂଜା ହୁଏ ସେଦିନ ହଣ୍ଡାର ପୂଜା ହୁଏ ଗାଡି ଫାଡି ବି ଆମର ସବୁ ଗାଡି ଟ୍ରକ ଯୋଉ ସାଇକେଲେ ମାନେ ଯେତେ ସବୁ ସବୁ ଜିନିଷ ହେଲା
ହୁଁ ହୁଁ।
ଏ ସବୁ ଆଶବା ସବୁ ଜିନିଷ ଯିଏ ଯୋଉ କାମ କରୁଛି ତାର ସବୁ ଜିନିଷ ସେଇ ଦଶହରାରେ ହିଁ ପୂଜା ହୋଇଥାଏ।
ଆଚ୍ଛା।
ଆମର ଅଛି ସବୁ ଜିନଷ ବାଇକି ଫାଇକି ସେଟା ବି ଦଶହର ଦିନ ଆମେ ପୂଜା କରୁ।
ହୁଁ ହୁଁ। ହୁଁ ହଁ କାଲି ଏନ୍ତି ପଇସା ଛାଡିଲା ଶୋଇିଥିଲି ପଇସା ଯେମିତି ଛାଡିଲା ପଳେଇ ଆଇଲି ଆଉ ହ ସେ
ଆଉ ସବୁ ଶକ୍ତି ପୀଠରେ ହି ମଧ୍ୟ ପୂଜା ଚାଲିଯାଏ।
ହୁଁ
ହାଲୋ।
ହଁ ଶୁଭୁଚି ବା।
କାଳୀପୂଜା ତାପରେ ଆସେ ଜାଣିଛନ୍ତି?
ହୁଁ। ହଁ। କେଜାଣି
ହେଲା ଆମ ମା ଉଗ୍ର କାଳୀ କାଳୀଙ୍କ ଶକ୍ତି ବହୁତ। ବାରମ୍ବାର
ହଁ।
କଣ ଇଆଡ଼େ ବର୍ଷା ହଉଛି ଏବେ?
ହୁଁ ଦିନ ମାନେ
ଯୋରେ ସେ ଚାଲିଥିବ?
ଶୁଭୁନି?
ଜୋରେ ହଉଥିବ?
ଏଁ ଟିକେ ଟିକେ ଟିକେ ଟିକେ ଟିକେ ଟିକେ ଜୋର ସେଇ ଚାଲିଚି ସକାଳୁ।
ଆମ ଆଡେ ତ ସେମିତି ଚାଲଚି ଆଉ। ଚଢକ ମାରୁଛି ଆମ ଆଡେ ପୁରା ଜୋର ଘାଇଁ ଘାାଇଁ କି ଚଢକ ମାରୁଛି।
ଆଚ୍ଛା।
ଟିକେ ବି ଛାଡୁନି କି ଆମ ବା ଟିକେ, ଏଇ ବର୍ଷାରେ କପିଳାସ?
ହୁଁ ଶ୍ରାବଣ ମାସରେ ତ ଯାହାହଲେ ମନ୍ଦିର ଯିବା କଥା ନା ନାଇଁ? ହୁଁ। ଛୁଆ ଖାଉନାହାନ୍ତି ଭାତ।
କାଲି କାଲି
ହଁ।
ଆପଣ ଟିକେ ସାଇଟ୍ ହେଇକି କଥା ହୁଅନ୍ତୁ।
ବର୍ଷା ହଉଛି ଆଉ କୁଆଡେ ଯିବୁ ଆମେ ଆଉ?
କୋଉଠି କାଲି କପିଳାସ ଯିବେ?
କାଲି କପିଳାସ ନୁହଁ ସେମିତି ମନ୍ଦିର ଯିବାର ପ୍ଲାନିଂ ଅଛି।
ଛା କାଲି ଶ୍ରାବଣ ମାସର ପ୍ରଥମ ସୋମବାର ବୋଧେ?
ନା ନା ନାଇଁ ଏଇ ମାସ ତିରିଶ ତାରିଖ।
ଓହୋ। ତିରିଶ ତାରିଖ ପ୍ର
ଲେ ଆର ଆର ମାସର ପ୍ରଥମ ସୋମବାର।
ଓହୋ। ଆପଣ ବୋଲ୍ ବମ୍ ଯାଉଛନ୍ତି ନ ନାହିଁ?
ଶୁଭୁନି।
ବୋଲବମ୍ ଯାଉଛନ୍ତି?
ହଁ ଯାଉଛି।
ଆଉ ଟାଇମ୍ ତ ହେଇଗଲା।
ହଉ